ଶ୍ରୀଜଗନ୍ନାଥ।
ଜୟ ଜଗନ୍ନାଥ, ଜୟ ମା ଶାରଳା।
ଜୟ ମା ସରଳା। କୁହ ଭାଇ?
କେମିତି ଅଛନ୍ତି ଆପଣ?
ହଁ ସେମିତି ଠିକ୍ ଠାକ୍ ଆଉ। ଆପଣ?
ହଁ ଭଗବାନ ଦୟାରୁ ଭଲରେ ଅଛି ଆଉ। ଦେହ ଭଲ ଅଛି ତମର?
ହଁ ଦେହ ଭଲ ଅଛି। ତମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
କହୁଥିଲ କଣ ଦୁର୍ବଳ ଲାଗୁଥିଲା ବୋଲି। ତ ଏବେ ଠିକ୍ ଠାକ୍ ଲାଗୁଛି ତ?
ହଁ ସେ କେତେବେଳେ ଦୁର୍ବଳ ଲାଗୁଛି, କେତେ ଏଳେ ମାନେ ଟିକେ ଭଲ ଲାଗୁଛି। ତ ଜାଣି ହଉନି। ବେଶୀ କାଲି ଦିପହରେ ବେଶୀ ଦୁର୍ବଳ ଲାଗୁଚି। ରାତିରେ ଯେମିତି ଏନର୍ଜି ବୋହୁତ୍ ହେଲା ଭଳିଆ ଲାଗୁଛି।
ଆଚ୍ଛା। ସଖାଳୁ ଗଜାମୁଗ ହରିକା ଖାଉନା?
ମୁଁ ସନ୍ଧ୍ୟା ବେଳେ ଖାଏ ଗଜାମୁଗ।
ନାଇଁ ସଖାଳୁ ଖାଲି ପେଟରେ ଖାଅ ଗଜାମୁଗ ଅ ବୁଟ ଗ ଭେଦା ବାଦାମ। ଆଉ କଦଳୀ ଏସବୁ ଖାଇଲେ ବି ଭଲ। ମାନେ ବ୍ରେକ୍ ଫାଷ୍ଟ ଆଛା ଆଛା ହଁ ଚଳିବ ସେଇଟା ତ ଗୋଟେ ପ୍ରକାର ପ୍ରୋଟିନ୍ ରହୁଚି ନା ଶରୀର ପାଇଁକି ଭଲ ସେଇଟା।
ହେଳେଇ ଏକ୍ ଖାଉଛି ନା ହେଥିପାଇଁ ରାତିକି ବହୁତ ବଳ ଆସୁଛି।
ହଁ ହଁ ହଁ।
ସକାଳେ ଆଉ ଖାଇପାରୁନି। ସକାଳୁ ପୁଣି ସକାଳୁ ଉଠିକି କଲାଏଳକୁ ଭାରି ତକଲିଫ ନା। ତାକୁ ରୋଷେଇ ଆସେ କରିବନା ତାକୁ ସେ ଜଞ୍ଜାଳ କରିବ ବସିକି।
ହଁ। ହେତ୍ ହଁତମ ଇଏରେ ତ ଯାହା ଅଛି ଠିକ୍ ଠାକ୍ ସବୁ ଅଛି। ଏତେ ଜଞ୍ଜାଳ ତ ନାହିଁ। ଦେଖ ତମେ ରାତିରେ ବି ତାକୁ ପାଣିରେ ଭେଦେଇକି ରଖିଦବ ସଖାଳୁ ଖାଲି ବାସ ନହେଲେ ଆଜି ଧର ସଖାଳେ ଧର ଖାଇଲ ରାତି ଦିନରେ ପାଣିରେ ଭେଦେଇ ଦେଇଥବ ସନ୍ଧ୍ୟା ବେଳକୁ ଆସ ତାକୁ ଛାଣିଦେବ ପାଣିରୁ। ତାପରେ ରା ତିରେ ତାକୁ କପଡାରେ ଗୋଟେ ଗୁରେଇକି ଥୋଇଦବ କି ଏମିତି ଖାଲି ବି ଥୋଇଦବ ସଖାଳକୁ ସେ ଟିକେ ଟିକେ ଗଜା ହେଇଯାଇଥିବା। ତ ସେଇଟା ଭଲ ହବ ଦେଖିଥିବ ଠାକୁରଙ୍କ ପାଖରେ ଯୋଉ କାର୍ତ୍ତିକ ମାସରେ ପୂଜା ହୁଏ ନା। ଗଜାମୁଗ ୟା କଦଳୀ ଆଉ ସବୁୁ ଉପ ଉଖୁଡା ପଡ଼ି ଭୋଗ ହୁଏ ସେ ଭୋଗଟା ଭାରି ବଢିଆ ଲାଗେ ଟେଷ୍ଟ ଲାଗେ ବଢ଼ିଆ।
ହୁଁ।
ହୁଁ ଖାଇଚ ସେ ଭୋଗ ଟ ହଁ ପଞ୍ଚୁକର ହୁଏ ପୁରୀ ମନ୍ଦିରରେ ହଁ ପୁରୀ ମନ୍ଦିରରେ ମୁଁ ସେ ଭୋଗ ଖାଇଚି। ତା ଠାକୁରଙ୍କର ଗୋଟେ ଛତୁଆ ଭୋଗ ଗୋଟେ ବାହାରେ ବଢ଼ିଆ ଟେଷ୍ଟ ସେ ଭୋଗ। ଆମ ଗାଁରେ ତ ପ ସେ ପଞ୍ଚୁକରେ ତ ସେଇଟାକୁ ଇଏ କରନ୍ତି ଭୋଗ କରନ୍ତି। ଯୋଉ ଭାଗବତ ଘରେ ଭୋଗ ହୁଏ ଯଉ ସେଇଠାତ ଭୋଗ କରନ୍ତି।
କଣ କରିବା ଆଉ ଗାଁର ତ ସବୁ ନା ଭୋଗ ଫୋଗ କିଛି ଖାଇପାରୁନି।
ହୁଁ ସହରରେ। ସହରରେ ରହିଲେ କଣ କହିଲ ଗାଁ ର ସେ ଜିନିଷ ଗୁରା ସବୁ ମନେ ପଡେ। ଏଇ ଏବେ ଗଲା ମାନେ ହଁ କହୁନା।
କୋଡ ପଚାରୁଥିଲା ନା ମୁଁ ପିନ୍ କୋଡ୍ ହିଁ ଭୁଲିଯାଇଛି ଗାଁର କଣ।
ହଁ, ତ ସହର ରେ ଅ ରହିଲେ କଣ କହିଲ ଏଇ ଗଲା ରଜ ଗଲା କିଛି ଦିନ ତଳେ ଗଲା। ମାନେ ରଜ ବି ମତେ ଲାଗିଲାନି ସହରରେ ରଜ କଣ ମାନେ ଯେମିତି ଯାହା ଘରେ ଯିଏ ସବୁ ସେମିତି ସବୁ ରହିଲେ। କେହି ବାହାରକୁ ଆସିବାର ନାହିଁ କିଛି ହବାର ନାହିଁ। ଗାଁ ରେ କଣ ଦୋଳି ଲାଗିବ ପିଠା ପଣା ଗୋଟେ ପର୍ବ ଆଇଲେ ମାନେ ଗାଁର ଗୋଟେ ବାସ୍ତ। ନା ଗୋଟେ ମାଟିର ଗୋଟେ ବଢିଆ ବାସ୍ନା ଗୋଟେ ବାହାରେ ସବୁ ଘରୁ ବାସ୍ନା ବାହାରେ। ଯେ ନାଇଁ ଏବେ ଗାଁ ରେ ଏଇ ପର୍ବ ଚାଲିଚି, ଯୋଉ ଜିନିଷଟା ଗାଁରେ ମିଳିବ ସେଟା ସହରରେ କେବେ ମିଳିବନି। ବୁଝିପାରିଲ।
ହଁ ସତ କଥା। ସରି ଆଉ ଗାଁ, ତ ଗାଁ, ତ ଗାଁ, କଥା ଗାଁ ରେ ରହିଗଲା ଆଉ
ହଁ।
ଆଉ ତମେ ତମେ ପୁଣି ଏ ଗାଁ କୁ ଯୋଉ ଦିନ ଯିବ।
ଗାଁ କୁ ଶନିବାର ଦିନ ଯିବି ବୋଲି ଭାବିଛି। ଶାନିବାର ଯିବି ଦି, ତିନି ଦିନ ଛୁଟି ନେଇକି ଯିବି। ଗାଁ ରେ ଟିକେ ଇଏ କରିବି ଘରେ ବି ଟିକେ କାମ ଅଛି। ସେଠି ଗାଁ ରେ ଯାତ୍ରା ଅଛି ଆମ ମହାପୁରୁଷ ଅଚୁତା ନନ୍ଦ ଅଛନ୍ତି ନେମାଳ ରେ। ସେଠି ତାଙ୍କର ଜ୍ୟେଷ୍ଠ ଗୋଟେ ବଡ ଧରଣର ଯାତ୍ରା ଗୋଟେ ହୁଏ ଗୋଟେ ପ୍ରବାଦ ଅଛି। ଯେ ବରଶକେ ଥରେ ଜ୍ୟେଷ୍ଠ ପୂର୍ଣ୍ଣମୀ ଜ୍ୟେଷ୍ଠ ପୂର୍ଣ୍ଣମୀ ସରୀ। ଆ ଭୁଲ ହେଇଗଲା ଜ୍ୟେଷ୍ଠ ପୂର୍ଣ୍ଣମୀ ଯେ ବରସେ ଥରେ ଜଗନ୍ନା ବିଜେ ପଦ୍ମବନରେ ମଣିି ବେଦୀ ପରେ ବିଜୟ ହରି। ଭକ୍ତ ଜଳା ଦେଖେ ଜୀବେ ନିସ୍ତରୀ। ମାନେ ପୁରୀରୁ ଜଗନ୍ନାଥ ଗୋଟେ ଦିନ ଯାଆନ୍ତି ନେମାଳକୁ ତ ସେଠି ଲ ଲକ୍ଷ ଲକ୍ଷ ଲୋକ ହୁଅନ୍ତି।
ସେଠି କେମିତି ଆସନ୍ତି?
ଦେଖ ଏଠି ଯେତେବେଳେ ସ୍ନାନ ସରିଯାଏ ଜଗନ୍ନାଥଙ୍କର ସେତେବେଳେ ଜଗନ୍ନାଥ ଯାଆନ୍ତି। ମାନେ ଶାସ୍ତ୍ର ବି ଗୋଟା ଅଛି ଯେତେବେଳେ ଭଗବାନ ଯେତେବେଳେ ବାହାରିକି ଯାଆନ୍। ଭଗବାନଙ୍କ ଉପରେ ଯେତବେଳେ ସୂର୍ଯ୍ୟ କିରଣ ପଡେ ସେତେବେଳେ ଇନ୍ ଇନ୍ଦ୍ର ଦେବ ମାନେ ବୃଷ୍ଟି କରନ୍ତି ମାନେ ଜଳ ବୃଷ୍ଟି କରନ୍ତି ଦେଖିବ। ଜଗନ୍ନାଥ ଯେତେବେଳେ ପହଣ୍ଡି ହେଇକି ଆଉଥିବେ ରଥକୁ ସ୍ନାନକୁ ଯେ ଯେ ପର୍ଯ୍ୟନ୍ତ ସେ ବାହାରି ନଥିବେ ଠିକ୍ ଥିବ। ଯେତେବେଳେ ବାହାରିବେ ତାଙ୍କ ଦେହରେ ଖରା ଟିକେ ଖାଲି ପଡିଯିବ। ସେ ବର୍ଷା କୋଉଠି ନା କୋଉଠି ହବ ସୁନିଶ୍ଚିତ। ଏଇଟା ଗୋଟେ ଲକ୍ଷଣ ଯେ ଭଗବାନ ବୋଲେ କି ଯେ ବ୍ରହ୍ମ ବୋଲେ କିି ତାଙ୍କର ଗୋଟେ ପରିଚୟ। ଯେ ଯିଏ ଭଗବାନ ଅଛନ୍ତି ଭଗବାନ ଯେତେବେଳେ ବାହାରକୁ ଆସନ୍ତି। ବର୍ଷା ହୁଏ। ତ ଇଏ ଅଛି ସେତେବେଳେ ସେମିତି ଯେତେବେଳେ ନେମଳା ମହାପ୍ରଭୁ ଯେତେବେଳେ ଜଗନାଥ ନେମଳା ଯିବେ ସେତେବେଳେ ସେ ସେଠି ସେମିତି ବର୍ଷା ପୁରା ହବ ସେଇ ସମୟରେ ଜାଣନ୍ତି ଯେ ଇଏ ଆଉ ହୁଅନ୍ତି। ଆଉ ସେଠି ମହାପୁରୁଷ ସଖାଳୁ ବଳରାମଙ୍କ ବେଶରେ ଦର୍ଶନ ଦେବେ। ମ ଖରା ବେଳେ ସୁଭଦ୍ରାଙ୍କ ବେଶରେ। ସନ୍ଧ୍ୟାରେ ଜଗନ୍ନାଥ ବେସରେ ଦର୍ଶନ ଦେବେ। ବହୁତ ସୁନ୍ଦର ଦର୍ଶନ ଆଉ ଲୋକ ବହୁତ ଅସଂଖ୍ୟ ଆସଂଖ୍ୟ ଲୋକ ହୁଅନ୍ତି, ଆଉ ସେଦିନ ପା ପାଖକୁ ଛାଡ଼ନ୍ତି ଓପୁରୁ କୁ ଛାଡ଼ନ୍ତି ଠାକୁର ଙ୍କ ପାଖକୁ।
ଆଉ ସବୁବେଳେ ଛାଡନ୍ତି ନି।
ନା ଆଉ ସବୁବେଳେ ତ ତଳେ ହିଁ ଦର୍ଶନ କରନ୍ତି ଯାଇକି ଲୋକ। ତମେ ଯାଇନ କେବେ କିି ନେମାଳ?
ନାଁ, ନାଁ, ମୁଁ ଦେଖିନି ଆକଚୁଆଲି ସେ ଜାଗା।
ଆଚ୍ଛା, ଆଚ୍ଛା। କେବେ ଆସୁନା ସୋମବାର ଦିନ ଦେଖିବ ଯଦି ହବ
ହୁଁ ଯିବା ତ ଯାଏ ବି ହେଲେ।
ଆସ। ତମକୁ ସବୁଠାରୁ କୋଉ ଜାଗା ଯିବାକୁ ଭଲ ଲାଗେ? ଯୋଉ ପୁଅ ମନ୍ଦିର ଥିବ ଏମିତି ଗଲେ ଭଲ ଲାଗେ।
ସେଇ ଗୋଟିଏ ଜାଗା ଆଉ।
କୋଉ ଜାଗା?
ଜଗତ ସିଂହପୁରରେ ଜଗତର ରାଣୀ।
ଆଚ୍ଛା ଆଚ୍ଛା ଓ ମୋ ମା ସାରାଳା ଠାକୁରାଣୀ।
ହଁ।
ଆଚ୍ଛା କଣ ପାଇଁ ମାନେ ମା ପାଖରେ ଏମିତି କଣ ଗୋଟେ କିଛି ପାଇଛ ବଧେ। କଣ ପାଇଁ ତାପାଖକୁ ଯିବା ଏତେ ମନ?
ଆମେ ଆମେ କଣ ପାଇବୁ ଆମେ ତ ତା ଛୁଆକୁ ପାଇଛୁ ନା। ତ ସେଥିକି ଆମେ ସେଇଥିପାଇଁ ଆମେ ବହୁତ ଖୁସି ତା ଧନକୁ ଆମେ ପାଇଛୁ।
ଆଚ୍ଛା ଆଚ୍ଛା ନାଇଁ ତମକୁ ସେଠି ଗଲେ ମାଆଙ୍କର କିଛି ଅଲୌକିକତା କିଛି ଜିନିଷ ଫିଲ୍ ହୁଏ ମାନେ ସେମିତି କଣ ମ ମନ୍ଦିର ମନ୍ଦିର ଗଲେ ତମକୁ କେମିତି କଣ ଲାଗେ ସେଠି?
ମୋତେ ଲାଗେ କି ଏୁ ମୁଁ ମାନେ ମୋ ନିଜ ଘରକୁ ଆସିଛି ସେଏନ୍ତି ଫିଲ୍ ହୁଏ
ହୁଁ କେତେଥର ହଁ କେତେଥର ଭଳିଆ ଯାଇଛ ମନ୍ଦିର ମାଙ୍କ ମନ୍ଦିର?
ତ ଗଲିଣି ପାଞ୍ଚ ଛଅ ଥର ଖଣ୍ଡେ ହେଇଗଲେଇ।
ଆଚ୍ଛା।
କଣ ଆଗରୁ ମୁଁ ଜାଣି ପାରୁନଥିଲି ନା ମାନେ ସେ ରାସ୍ତା ମୁଁ ପାଇନଥିଲି। ତ ତ ରାସ୍ତା ଦେଖେଇବା ପାଇଁ ତ ପୁଣି କିଏ ଦରକାର ନାହି ତେଣୁକରି ଜଣେ ମିଳେଇଲେ ତେଣୁ ତାଙ୍କ ସାଥିରେ ମୁଁ ଯିବାର ମୋର ସୌଭାଗ୍ୟ ପ୍ରାପ୍ତ ହେଲା।
ଆଚ୍ଛା ଆଛା ଯାହା ହଉ। ସେମିତି ସବୁବେଳେ ମାଆଙ୍କ ଡୋରି ଲାଗୁଥାଉ ତମେ ଯାଉଥାଅ। ଆମକୁ ବି ଶୁଣିକି ବହୁତ ଖୁସି ଲାଗୁଛି।
ମୁଁ ଆଉ ଯୋଉଠି ଗଲେ ମତେ ଖୁସି ଲାଗେ ମାନେ ଭଲ ଲାଗେ କିନ୍ତୁ ସେ ଠିକ ଗଲେ। ଏ ତ ଛାଡ ତାର ତ ଶବ୍ଦରେ ତ କହିହବନି।
ମାଆଙ୍କର କୋଉ କୋଉ ଭୋଗ ସବୁ ଖାଇଛ?
ପ୍ରଥମ ତ ଖାଲି ସେ ଅରୁଆ ଭାତ ଡାଲମା ସେ ଯୋଉ ସେଦିନ ସେ ଯୋଉ ଗୁଡରେ ତିଆରି ଗୋଟେ ଲଡୁ ସେଆକୁ ଖାଇଥିଲି।
ଆଚ୍ଛା ମାରିିଚୁ ଲଡୁ ହଁ।
ସେତିକି ତ ଆଉ କିଛି ଖାଇନି।
ଯାହାକୁୁହ ମାନେ ନା ଯେମିତି ସାରଳା ସିଏ ବି ସେତି ମା ପୁରା ସେମତି ପୁରା ସରଳା ମା ପୁରା ସରଳ।
ସେଇତ ସରଳରୁ ସେ ସାରଳା ତା ପରିକି କିଏ ହବ।
ହଁ।
ସେ କିଛି ନ କହୁ କିଛି ନଦଉ ଥରେ ଦେଖିଦେଲେ ତ ପେଟ ପୁରିଯିବ ଆଉ।
ନିଶ୍ଚୟ ନିଶ୍ଚୟ।
ସେଦିନ ରାତିରେ ମୁଁ ଥରେ ଯାଇଥିଲି ଚାରିଟା ବେଳେ ଗୋଟେ କୋଉ ଦିନ ମନହେଲା। ସେତେବେଳେ ଭେଟ ହେଇନଥିଲା ସେ ଥରେ ଯାଇଥିଲି ମୁଁ ଥର ଚାରିଟା ବେଳେ ଇଚ୍ଛା ହେଲା ପଳେଇଲି ସଣ୍ଡେ ଦିନ ଦେଖିକି। ସେଠୁ ଦିପରେ ତ ଖାଇ ନଥିଲି ନା ସେମିତି ଗୋଟେ ନିଶାରେ ପଳେଇ ଯାଇଥିଲି ବାହାରିକି। ତ ଭୋକ ସନ୍ଧ୍ୟା ହେଲାଣି ଭୋକ ହେଳାଣି ମୋତେ ଆଉ ସେଠି କଣ ଖାଇବି ତ ମୁଁ ସେଠି ରହିଗଲି ଦେଖି ଦର୍ଶନ ସାରି ସାରୁ ଆ ଆସିବାକୁ ଇଚ୍ଛା ହଉନଥିଲା। ଆଳତି ଦେଖିଲି ସବୁ ଦେଖିଲି। ମୁଁ ମୁଁ ମୋବାଇଲରେ ଦେଖିଥିଲି ନା ସେ ଯୋଉ ଆ ଆଳତି କେମିତି ହଉଥାଏ ବାଜାସ ବାଜିକି ସବ କୀର୍ତ୍ତନ ନେଇକି ତ ସେଇଟାକୁ ଦେଖିବା ପାଇଁ ମୁଁ ସନ୍ଧ୍ୟାବେଳେ ମୁ ଦିନେ ସନ୍ଧ୍ୟାବେଳେ ଯିବି ସକାଳେ ଯାଇ ତ ଦେଖି ଦଉଛି ସବୁ ଆଉ ସନ୍ଧ୍ୟାବେଳେ ଆ ଟିକେ ଦେଖିବି ତ ସବୁ ସଇଲା ରାତି ହେଇଗଲା। ସେଟୁ ମୋତେ ଭୋକ କଲା ମୁଁ କଣ କରିବି ମୁଁ କହିଲି ମୁଁ ଭୋକ କଲେଣି ମୁଁ କଣ କରିବି କୋଉଠି କଣ ଖାଇବି ତ ଏଠୁ ନଥିବ।
ସେଠୁ କମ କମ ଖାଇଲ କଣ?
ଖାଇଲି ସେଠୁ ସେ ସବୁ ଭୋଗ ହେଇ ହେଇ ସାରିଲା ପରେ। ଏଟୁ ଫୋନ୍ କରିଥିଲି ନା।
ହଁ ହଁ। ଆଚ୍ଛା ରାତିରେ ଯୋଉ ମାଆଙ୍କ ଭୋଗ ବାହାରେ ତ ଅନ୍ନ, ଡାଲି ବେସର ସିଏ ତ ବଢିଆ ପା ଟେ ମାନେ ସ୍ଵାଦ ଅଲଗା ପ୍ରକାରର।
ସେଇଠି ସେ ଖାଇଲି
ଆଡ଼େ ମୁଁ ଯାଇଥାଏ ପାଖରେ ପଇସା ବି ନଥାଏ ଅ ହ। ନେଇଥିବୁ ବାଙ୍କ ପାଇଁ ଫୁଲ ଗୁନ୍ଥିକି ନେଇ ଯାଇଥିବ ସେ ନନା ଆସିଲେ କହିଲେ ରେ ଛୁଆ ପ୍ରସାଦ ପାଇବ ଆମେ ଫାଷ୍ଟ ଟିକେ ଦ୍ଵନ୍ଦରେ କହିଲୁ ହଁ କହିବୁ ନା ନା କହିବୁ। ହଁ ଦେଖଆ ହଁ କହିଦେ ଆଉ ହଁ କହିଦେଲୁ। ସେଠୁ ପଚାରିଲୁ ମୋ ସାଙ୍ଗଟା ସାଙ୍ଗେ ଯାଇଥିଲା ନା ତ ମୁଁ କହିଲି ମୋ କତ ନଥିଲିଏ ଦବ ଆଉ ପଛରେ ଦେବି ଆଉ। ମୁଁ କହିଲ ମାନ ନା କଣ କେତେ ପଇସା ନାଇଁ ରୁହ ତମେ ମା ପାଇଁ ଏତେ କାମ କରୁଛ ଏତେ ସେବା କରୁଛ। ଆଉ ଆମେ ତମେ ଏତିକି କରିବୁନି ଯା ଆଜିର ଭୋଗ ତମେ ସବୁ କହିଦବ ତାକୁ ଯାଇକିନା କହିବ ବିଶ୍ୱନାଥ ନନା କହିଗଲେ ଆମେ ପ୍ରସାଦ ପାଇବୁ ଏଠି। ସେତମ ପ୍ରସାଦ ଦବ ଖାଇବ। ସେଦିନ ପ୍ରସାଦ ପାଇକି ଘରକୁ ନେଇକି ଯାଇଥିଲୁ। ଠାକୁରାଣୀ କଣ ନାହିଁ। ସେ ତ ପୁରା ଅନେଇକ ବଇତ ଛୁଆ
ମୁଁ ସେଦିନଳେ ଭାବିଥିଲି ମୁଁ କହିଲି କଣ ତୋ ପାଖରୁ ମୁଁ ଖାଲି ପେଟରୁ ଫେରିକି ଯିବି।
ଯା ହଉ ସିଏ ହଉଛି ମା ହଁ ଭାଇ। ଚାଲ ଯିବା ଶୋଇବା ପରେ କଥା ହବା କେତେବେଳେ ଆଉ।
ଶୁବ ରାତ୍ରି ଶୁବ ରାତ୍ରି। ଜୟ ମାତା।